ହଁ।
ହଁ ସାଙ୍ଗ କଣ କରୁଛ?
ମୁଁ ଏଇନା ଶୋଇଥିଲି।
ହଁ।
ଆଉ ତମେ କଣ?
କଣ ଏଇ ଶୋଇକି ମୋବାଇଲ ଦେଖୁଥିଲି? ଭାବିଲି କଲ୍ କରିକି କଥା ହଉଛି କଣ କରୁଛନ୍ତି ଦେଖିବା।
ହଁ।
ହୁଁ ଖାଇବା ପିଇବା ସରିଗଲାଣି ନାଇଁ।
ହଁ ସବୁ ସରିଗଲାଣି।
ହୁଁ ପୁଣି ରାତିରେ କଣ କରିବ ରାତିରେ ଭାତି ନା ରୁଟି?
ଆଁ ନାଇ ରୁଟି କରିବି। ଏ ଭାତ ଖାଉନା ନା ଭାତ ଖାଉନାହାନ୍ତି। ମୁଁ ଭାତ ଖାଲି ଖାଉଛି ଘରେ ଆଉ କେହି ଅନ୍ୟମାନେ କେହି ଖାଉନାହାନ୍ତି ରୁଟି କରିବି ଆଉ ଏ ସାତଟା ବେଳେ । ଆଉ ଭଜା ସବୁ ଅଛି। ହଁ ସବୁ ଅଛି ଖାଇବା ଆଉ ଖାଲି ରୁଟି କରିବି ଆଉ କିଛି କରିବି।
ହଁ ତମେ କେତେବେଳେ ଖାଇ ପିଇକି ଶୋଉଚ?
ରାତି ସା ନଅ ଦଶଟା ସାଢ଼େ ଦଶଟା ଏମିତି। ଟାଇମ ର ଠିକ ନାଇଁ ହଁ ଟାଇମ ର ଠିକ ନାହିଁ।
ଯେତେବେଳେ ଆଁ ଯେତେବେଳେ ଯାହା ହଉଛି ଆଉ ନା?
ହଁ ନହେଲେ ଟାଇମ ଠିକ କିଛି ନାହିଁ ଭଲ। ନ ଲାଗିଲେ ଜଲଦି ବି ଆଁ ଖାଇବା ଖାଇବା ସରିଯାଉଛି। ଆମ ଖାଇବା ପିଇବା କେତେ ଆଠଟା ଭିତରେ ଏ ଆଠେ ସାଢ଼େ ଆଠ। ତା ଭିତରେ ସରି ଯାଉଛି।
ଉଁ।
ହଁ ଆଉ ଶୋଇବାଟା ଡେରି ହଉଛି।
ଆଚ୍ଛା ଆଛା।
ସେତ ଖାଇବାଟା ବି ଟେନସନ ଅଛି ପାଞ୍ଚଟା। ପାଟଗଡ଼।
ଖାଇବା ପିଇବା ସରିଯିବ କେ ସବୁ କାମ ସରିଯିବ ଯେତେ
ଅହଁ ଅହଁ ଶହେବାର ଯେତେବେଳେ ଯାହା ଇଛା ହେଲା ସେଇ। ସମ୍।
ଆମେବି ସେଇଭଳିଆ କରୁଚୁ ଖାଇ ପିଇକି ଆମେ ବସିକି ଟିଭି ଦେଖୁଚୁ ନହେଲେ ମୋବାଇଲ୍ ଦେଖୁଚି ଦେଖି ଦେଖିକି ଶୋଉଚି କି ଆଉ। ୍
ହୁଁ ଆଉ ବର୍ଷା ହେଇଚିନା?
ହାଲୋ। ହାଲୋ। ହାଲୋ।
ହଁ ହାଲୋ।
ହଁ କଁ ଆବାସଟା କଟି ଯାଇଥିଲା।
ଏ ମୋ ସାଙ୍ଗ ଟିକେ ଫୋନ୍ କରି ନାଇଁ ନାଇଁ ମୋ ସାଙ୍ଗ ଫୋନ୍ କରିଥିଲାତ କୋଉଥିଲା କୋଉଠି ବିଜି ବହୁତ୍ ହଉଚି ମୁ କହିଲି ନାଁ ମୋସାଙ୍ଗ ସାଙ୍ଗରେ କଥା ହଉଥିଲି। ହଁ ମୁଁ କହିଲି ହଁ ଠିକ୍ ଅଛି ସାଙ୍ଗ ସାଙ୍ଗରେ କଥା ହେଇକରି ଫୋନ୍ କରିବି ଆଉ।
ହଁ ମୋରବି ଏଇ କଥା କରିଥିଲି ଫୋନ୍ ଆସିଲା ମୁଁ କାଟିଦେଲି ମୁଁ ରିସିଭ କଲିନି କାଟିଦେଲି ଆଉ।
ହଁ ହଁ ଏ ଏ ସେ ସାଙ୍ଗ ସେକୋଉଠି ପ ପଳେଇଥିବ ପା ଛ ଛୁଆ ସବୁ ପାଠ ପଢଉଛି। ଆଉ କହିଦେଲେ ର କଥା ହେଇକରି ସାଙ୍ଗ ସାଙ୍ଗରେ ଗୋଟେ କଥା ହଉଚି ତାପରେ ଫୋନ୍ କରିବି।
ଆଚ୍ଛା ଆଚ୍ଛା ସେ ପଢ଼େଇବା ପାଇଁ ଯାଉଚନ୍ତିନା କଣ?
ହଁ ପାଠ ପଢେଇବା ପାଇଁ ଛୁଆ ମାନଙ୍କୁ ଟିଉସନ୍ କରୁଛି
ହୁଁ।
ହଁ।
ଆଉ ଘରେ ସମସ୍ତେ ଠିକ୍ ଅଛନ୍ତି।
ହଁ ସବୁ ଭଲ ଅଛନ୍ତି ଆଉ ତମ ଘରେ କେମିତି ସବୁ ଅଛନ୍ତି? ଛୁଆମାନେ ସବୁ କେଥେ କେମିତି ଅଛନ୍ତି?
ହଁ ସବୁ ଠିକ୍ ଠାକ୍ ଅଛନ୍ତି। ଏଇ ଯାଇଥିଲୁ ଘରକୁ ଯାଇଥିଲୁ ଆମେ ବୁଲିକି ଆସିଲୁ। ହଁ। ଆମ ଏଇ ଏବେବି ଯିବାର ଅଛି ଆମ ଭଉଣୀର ବାହାଘର ହବ। ସେଇଥିପାଇଁ ଏ ଏବେ ହଁ ଯିବାର ଅଛି। ଏବେ ମାର୍କେଟବି ଯିବାର ଅଛି ସବୁ ଜିନିଷ ପତ୍ର କିଣିବାର ଅଛି। ଏଇ ବାହାଘରରେ ଯାହା ଯାହା ପିନ୍ଧିବେ ବାହାଘର ଦିନ ସେଇ ଚପଲ୍ ଡ୍ରେସ୍ ହଁ।
ହଁ ଖାଲି
ହେଇଗଲାଣି ହାରି ହଁ ବାହାଘର ହବ। ଏ ସେଇ ସବୁ ଆଣିବା ଦେଖିକି କଣ କଣ ଡ୍ରେସ୍ ଚୁଡ଼ି ଫୁଡ଼ି ପପଲ୍ ଫପଲ୍ ଏଇ ସବୁ ଆଣିବେ ସେ ସେଇ କହୁଥିଲା ଏଇ ଗାଉନ୍ ଅଛି ପିନ୍ଧିବେ। ଆଉ ଏ ହଁ ମୋ ଭଉଣୀବି କହୁଥିଲାକି ଆସ ସାଙ୍ଗେ ହେଇକି ଯାଇକି ବୁଲିକି ନେଇକି ଆସିବା। କଣ କଣ ଦରକାର୍ ଅଛି ସବୁ ଆ ସେବି ନବନା ସେବି ନେଇକି ଯିବ। ତା ଶଶୁରୁ ଘରକୁ ସିଏ କହୁଥିଲା
ଅ ହଁ।
ତ ଯିବ ପ୍ରଥମେ ଫାଷ୍ଟ ଫାଷ୍ଟରେ ସବୁ ନେଇକି ଯିବ ନା କେ ତାର ଡ୍ରେସ୍ ସେ ଯଉ ଡେଲି ୟୁଜ୍ ପାଇଁ ଡ୍ରେସ୍ ଆଉ ତାର ଯେତେ ଚୁଡ଼ି ଚପଲ ଏଇ ସବୁ ନେଇକି ଯିବ ସେ ଏଥିପାଇଁ କହୁଥିଲା କି ଆସ ଯାଇକି ନେଇକି ଆସିବା। ମୁଁ କଛି ଆ୍ଛା ହଉ ଦେଖିକି ଯିବା। କୋଉଠି ଗଲେ ଭଲ ହବ କୁହନି ଏ ଯୋଉ ପା ଖ ମାର୍କେଟ୍ ଅଛି ସେଠି ଯିବ ଭଲ ନାଁ ଜଉ ଦୂରରେ ମାର୍କେଟ୍ ଅଛି ସେଠି ଠିକ୍ ଅଛି? ସେଇଟା ଠିକ୍ ହବ।
ଦୂର ମାର୍କେଟ୍ କୁ ପଳେଇ ଗଲେ ଭଲ ଥବ ଆଉ।
ହଁ ସେଥିରୁ ବଢ଼ିଆ ବଢ଼ିଆ ମିଳିବ ନାଇଁ ଆମ ଏ ପାଖରେ ତ ଏ ଏତେ ଭଲ ନାଇ କିଛି।
ଟିକେ ସେ ପଛରେ ପଛଆଡ଼େ ଯୋଉ ଅଛି ଏଁ ଦୋ କାନ୍ ମଲ୍ ଗୋଟେ କ କରିଛି ତା ମଲ୍ ରେ ବି ଭଲ ଭଲ ଅଛି। ଲେହଙ୍ଗା ଏ ସବୁ ଭଲ ଭଲ ଅଛି ଏଇ କାଣା କେ ଜାଗା ସଟେଜ୍ ଥବ ଏ ଏଇ କଣ ଥବନି କାହିଁକି ନା ରଜରେ ସବୁ ଯାଇକରି ଆଣି ପକେଇଛନ୍ତି। ଏ କା ଭଲ ଥବନି ହେଲେ ଦୂରରେ ଯାଇକିଣା ଆଣିଲେ ବେଷ୍ଟ ହବ।
ଆ ମୁଁ ବି ଏଠେ ନଉନି ମୁଁ ଯେବେ ହଉଛି ସେ ଦୂରକୁ ଯାଇକି ନେଇକି ଆସିଛି ଏ ପା ଖରେ ମତେ ଏତେ ଭଲ ଲାଗୁନି। ସେ ବି ସେଇଥିପାଇଁ କହିଲା କି ନା ଏଇଠି ଆସିବ ଏଇଠି ଯାଇକି ନେଇକି ଆସିବେ ଆମେ। ସାଙ୍ଗରେ ହେଇକି ଆଉ ସାଙ୍ଗମାନେ ଆସିବେ। ଆ ସମସ୍ତେ ମିଶିକି ଯାଇକି ନେଇକି ଆସିବେ କହିଲେ କି ନା ଜିନିଷ ପ ତ୍ର କିଣିବେ ତାପରେ ଯାଇକି ଖାଇବା ପିଇବା କରିବେ ଯିଏ ଯାହାକୁ ପସନ୍ଦ ଅଛି ଆ ସବୁ ଏ ଗୁପ୍ ଚୁପ୍ ଚାଟ୍ ଚମିଙ୍ଗ ରୋଲ ଏଇ ସବୁ। ଆମକୁ ତ ସେଇ ସବୁ ହି ଭଲ ଲାଗୁଛି। ସେ କହିଲା କି ଆସ ଆସିକି ବୁଲିକି ନେଇ ନେଇକି ସା ଖାଇବା ପିଇବା କରିକି ଆ ଯିବା ମୁଁ କହିଦି ଆଚ୍ଛା ହଉ ଦେଖିକି ଯିବା।
ହଁ ହଁ।
ହୁଁ। ଆଉ ତମେ ଯିବ ନା?
ହଁ ମୁଁ ଜିିବି।
ହଉ ସାଙ୍ଗ ଯେ
ଆଉ ଯିବ ଗୋଟେ ଫୋନ୍ କରିବ ମୁଁ ସେଦିନ ଯିବି ସାଙ୍ଗ ହଇକରି ଯିବା ଆଉ। ମୁଁ ବି କୋ କୋଉଟାକୁ ହଁ। କୋଉ କୋଉ ଡ୍ରେସ୍ ଭଲ ଲାଗିଲେ ମୁଁ ବି ଆଣିବି ଆଉ ଛୁଆ ମାନଙ୍କ ପାଇଁ ବି ଆଣିବି ମୋ ପାଇଁ ବି ଆଣିବି। ଗଲେ କହିବୁ ଆଉ।
ହଁ। ଆମ ଏଇ ଆଗ ଦୂରରେ ଗୋଟେ ଦୋକାନ ଅଛି ସେ ବଢିଆ ବଢିଆ ଡିଜାଇନ ରଖୁଛି। ବୁଶ୍ ସେଇ ଦୋକାନ ହି କେବଳ ଆଣୁଛି ମୁଁ ଅଲଗା କାହା କୋଉ ଦୋକାନ ମତେ ପସନ୍ଦ ଆସୁନି। ସେଇ ଦୋକା କୁ ଯିବ ବଢିଆ ବଢିଆ ସବୁ ଅଛି, ହଁ ହଉ ଯୋଉଦିନ ଯିବାର ହବ ମୁଁ ଫୋନ କରିବି ଯିବେ ସାଙ୍ଗ ହେଇକି। ଆଁ ସବୁ କିଣାକିଣି କରିକି ଖାଇବା ପିଇବା କରିକି ସମସ୍ତେ ସାଙ୍ଗ ମିଶାମିଶି କରି କି ମସ୍ତି କରିକି ଆସିବା, ବହୁତ୍ ଦିନ୍ ନ ହେଲାଣି ଦେଖା ହେଇନି। ଦେଖା କରିବା।
ହଁ ସବୁ ସାଙ୍ଗ ଗୋଟେ ଏକାଠି ହେଇଗଲେ ଭଲ ଲାଗୁଛି। ତ ସବୁ ଯଦି ଆସିବେ ମୁଁ କଣ ପାଇଁ ଯିବିନି ମୁଁ ବି ଯିବି ନା।
ହଁଅ-ଅ କେତେ କେତେ ଦିନ ପରେ ଦେଖା ହଉଛି। ସବୁଦିନ କଥା ତ ହଉଛି କିନ୍ତୁ ସବୁଦିନ ଦେଖା ତ ହେଇପାରୁନି ନା।
ଫୋନରେ କଥା ସମସ୍ତଙ୍କ ସାଙ୍ଗରେ ହେଇଯାଉଛି ହେଲେ ଦେଖ୍ ଦେଖିବା କାହାକୁ କୋଉ ଦିନ ଟାଇମ୍ ମିଳୁଛି ଯ କିଏ ଯଦି ଛୁଟିରେ ଆସିଲେ ଫେର୍ ଦେଖା ହେବା। କରିବା ପାଇଁ ଇଚ୍ଛା ହଉଛି ନହେଲେ ନାଇଁ।
ଏ ସାଙ୍ଗ ଯେତେବେଳେ ଥିଲେ ସବୁ ବୁଲିବା ପାଇଁ ଯିବେ ଏବେ ବିଲରେ ବସିବେ ସାଙ୍ଗ ହେଇ। କି, ଖାଇବା ପିଇବା କରିବେ କେତେ ବଢିଆ ଲାଗୁଥିଲା। ଏବେ କେ କେତେ ଦିନ ହେଲାଣି ଦେଖା ହେଇନି। ଯିବା ଦେଖିକି ବୁଲିକି ଆସିବା। ଆମ ଆଡକୁ ବି ଆସ ମୁଁ ବି ଯିବି ଯାଇକି ବୁଲିକି ଦେଖିକି ଆସିବା। ହୁଁ।
ହଁ ହଁ।
ଆଉ ଗରମ କେମିତି ହଉଛି?
ଗରମ ଅଛି ଗୁଡ଼ଗୁଡି ଅଛି ଗରମ ବି ଅଛି ସବୁ ନା ବର୍ଷା ହେଲେ ବି ଗରମଟା କମୁନି।
ହଁ ନା, ବହୁତ ଗରମ ହଉଛି। ଏ ରାନ୍ଧିଲା ବେଳକୁ ବି ଇଚ୍ଛା ହଉନି ରାନ୍ଧିବା ପାଇଁ ବି ଇଚ୍ଛା ହଉନି ଏତେ ଗରମ ହଉଛି।
ଯେ ହଁ ଗରମ ପାଇଁ ମୁଁ ତ ଫ୍ୟାନ୍ ଲଗେଇକି କରି ରାନ୍ଧୁଛି ନହେଲେ ଏତେ ଗରମ ଯେ କିଏ ରାନ୍ଧି ପାରିବ? ଝାଳ ୟାଡେ ବୋହୁଥବ ସେଆଡେ ରାନ୍ଧୁଥିବ।
ଏଇ ଗରମରେ ରୁଟି ବି ଭଲ ଲାଗୁନି। ଏ ଖାଲି ଇଚ୍ଛା ହଉଛି ଏଇ ଯୋଉ ପଖାଳ ଭାତ ଖାଇବା ପାଇଁ ଇଚ୍ଛା ହଉଛି। କିନ୍ତୁ ସେଟା ଖାଇଲା ବେଳକୁ ଦେହ ବି ଖରାପ ହେଇଯାଉଛି। ଆଉ କିନ୍ତୁ ରୁଟି-ଇ-ଇ-ଇ ମାନେ ଶୁଖିଲା ଶୁଖିଲା ଯେମିତି ଭଲ ଲାଗୁନି ଜମା।
ହେଇ କିଛି ଖାଇବାକୁ ଇଚ୍ଛା ହଉନି କିଛି ଖାଇବା ପାଇଁ ଇଚ୍ଛା ହଉନି
ପଖାଳ ଭାତ ବି କେତ୍ କେତେ ବଢିଆ, ମୋ ଭାଇ ଭଉଣୀ ବି ଖାଲି ସବୁବେଳେ କହିବେ ପଖାଳ ଭାତ କରିଦିଅ। ସେଇଟା ଭଲ ଲାଗୁଛି, ରୁଟି ଆଉ ଭଲ ଲାଗୁନି ମୋ ବୋଉ ବି ସେଇ ପଖାଳ ଭାତ କରି ଦଉଛନ୍ତି ସବୁବେଳେ ହୁଁ-ଉଁ-ଉଁ, ସକାଳେ ତ ରୁଟି ଖାଉ ଛନ୍ତି, ଏଇ ଖରାବେଳେ ସାଙ୍ଗେସାଙ୍ଗେ ଭାତ କରିକି ଯିଏ ପଖାଳ କରୁନାହାନ୍ତି ହୁଁ ଆଉ ସେ ସେଟା ସାଙ୍ଗେ ସାଙ୍ଗେ କରିକି ଖାଇଲେ କିଛି ଅସୁବିଧା ହବନି ଆଉ କିନ୍ତୁ ଏମିତି ରହିଲା ବେଳକୁ ଖାଇଲା ବେଳକୁ ଦେହ ଖରା ପ ହେଇଯାଉଛି।
ହୁଁ ତମଙ୍କୁ ଚଢୁନି ସେଥିପାଇଁ।
ଆ ନା
ମୁ ଗୋଟେ ଘର ଲୋକ କ ଚଳୁନି ମୁଁ ହଁ ମତେ ଭଲ ଲାଗୁଛି।
ହଁ।
ହଁ ତ ବାସି ରହିଗଲେ ଖାଇବାକୁ ଭଲ ଲାଗୁଛି ଆଉ ତାଜା ବି ସାଙ୍ଗେ ସାଙ୍ଗେ ପଡିଲେ ବି ଖାଇବାକୁ ମି ଭଲ
ବାସି ଖାଇଲା ବେଳକୁ ଗ୍ୟାସ ହେଇ ଯାଉଛି।
ହଁ।
ହୁଁ।